ହଁ ଜୟ ଜଗନ୍ନାଥ। ଆଉ ଏଇ ଏବେ ଟିକେ ରୁଟି ଫୁଟି ସାରିଲା ତ, ମୁଁ କହିଲି କଣ ଆଉ ଗୋଟେ କରିଦେବି ଯେ? ଲାଗୁନଥିଲା କାହା ପାଖକୁ ପୁଣି ସୁଇଚ୍ ଅଫ୍ କରିକି ଅନ୍ କରିବାରୁ ଲାଗିଲା।
ମଝିରେ ସେ ନେଟୱାର୍କ ପ୍ରୋବ୍ଲେମ୍ ବହୁତ।
ହଁ।
ହଁ ନେଟୱାର୍କ ଇସ୍ୟୁ ସେଟା ସେ କଲ ମାନେ କଥା ବି ହଉନଥାନ୍ତି ଲୋକ, କିନ୍ତୁ ତାଙ୍କର ଦେଖା ହେଇଛି ବିଜି ବିଜି ବୋଲି।
ହଁ ଯେ ଏବେ ଦେଖଉଚି ମାନେ ତମେ କଲରଙ୍କ ସହିତ କଥା ହେଇନ।
ହଁ ଡ୍ୟାଶବୋର୍ଡ ବି ସେମିତି ସବୁ ଜିରୋ ଜି ଜିରୋ ଦେଖାଏ କିନ୍ତୁ ରିଫ୍ରେଶ୍ ବାରମ୍ବାର କଲେ କି ନହେଲେ ସୁଇଚ୍ ଅଫ୍ ଅନ୍ କରି କଲେ ଫୁଣି ଡ୍ୟାଶବୋର୍ଡରେ ସବୁ ପଳେଇ ଆସେ। ଆଜି ସିଏ ସବୁ ଟିକେ ଟିକେ ପ୍ରୋବ୍ଲେମ୍ ଦେଖଉଛି ଆଉ। କାଇଁ ଏବେ ବି ନେ ନେଟୱାର୍କ ପ୍ରୋବ୍ଲେମ୍ ବହୁତ ଦେଖେଇବ। କାରଣ ର
ହଁ ହୁଁ। ଗ ଖାସ୍ କରି ପୁରୀ ପଟେ। ପୁ ପୁରୀ ତ ମୁଁ ରଥ ବେଳେ ପୁ ଗଲେ ଜମା ଫୋନ୍ ଲାଗେନି ଆଉ ଲାଗିଲେ ବି କଥା ହେଲେ କିଛି ଶୁଗା ଯାଏନି। ଶୁଗା ବି ଯାଏନି ହଁ କିଛି ଶୁଗା ଯାଏନି।
ହଉ। ଆଉ ଚେ କଁ ଆଜି କଁ କଁ କଲୁ ରାତିରେ ଖାଇବା ପାଇଁ?
ଏଇ ରୁଟି ଟିକେ ହେଲା ଆଉ ଟିକେ କଣ ଭର୍ତା କହିଲେ କହିଲେ ଆଳୁ ବାଇଗଣ ଟିକେ ଭର୍ତା କରିଦବୁ ଭ ଜା ଭଜି ସକାଳୁ କରିଥିଲି ତ, ସିଏ ଅଛି ସବୁ ଆଉ ନନାଙ୍କର ଦେହ ଟିକେ ଭଲ ନାହିଁ ତ ଶ୍ଵଶୁରଙ୍କର, ତ ସେ ରୁଟି କ୍ଷୀର ସବୁ କରିକି ଖୁଆଇଦେଲି। ପୁଅ କୁ ଝିଅ କୁ ରୁଟି କ୍ଷୀର ଆଣିକି ଖୁଆଇ ଦେଁ। ଆଉ ପୁତୁରାକୁ କହୁଚ଼ି ନା ଝିଅ ର ରୁଟି କ୍ଷୀର ବତୁରା ହେଇଛି ତାକୁ ଆଣିକି ସେ ଖୁଆଇଦବ। ସେ ଆସିଗ ଅଛି ତ ମତେ ବହୁତ ସାହାଯ୍ୟ ହେଇଯାଉଛି।
ଯା ହଉ।
ସିଏ ଛୁଆଟେ ସିନା ସିଏ ମୋର କେତେ କାମ କରିଦୋଉଛି ଦରକାର ପଇଲେ ମୋ ସାଙ୍ଗେ ମିଶିକି ବାସନ ଫାସ୍ ମଜାମଜି ବି କରିଦୋଉଚି କୋହୁଚି ମୋ ମାଉସୀ ଏକୁଟିଆ କେତେ କାମ କରୁଚି ମୁଁ କରିଦୋଉଚି। ତା ମାମା ନାହିଁ ତ ଆ ସିଏ କ୍ଲାସ ଏଇଟରେ ପଢୁଛି।
ଆଚ୍ଛା ଆଚ୍ଛା ମାମା ନାହାନ୍ତି ମାନେ ମା ନାଆନ୍ତି?
ଆଁ ନାଇଁ ତା ମାମା ଅଛନ୍ତି ଯାଇଚି ବୁଲିବାକୁ ଯୋଉ କେଦାରନାଥ ଯାଇଚନ୍ତି ଦି ମାଉସୀ। ତ ନାଇ ସିଏ ଛୁ-ସ୍କୁଲ ତ ଯାହା ଯା ତାପରେ ସିଏ କଣ କହିଲ ଇଏ ଟିଏ ଆମର ଅଁ ସୁକୁମାରିଆ ଟା ତାପରେ ସେ ଉଁ କେଦାରନାଥ ଚଢିବାକୁ ପଡିବ ନା ତ ବୋହୁତ ଚଢିଆକୁ ପଡିବ ସ୍ ସେଠି ରେଜିଷ୍ଟେସନ୍ ହେଇପାରୁନି ଛୁଆମାନଙ୍କର। ଆଉ ଆଉ ତା ବଡ ଭୋଉଣୀର ପୁଅ ଯାଇଛି। ତା ଝିଅଟା ଛୋଟଟା ସିଏ କ୍ଲାସ ଫାଇଭରେ ପଢୁଛି। ତ ଆକୁ ନେଲେ ସିଏ ପୁଣି କହିବ ମତେ କାହିଁ ନେଲନି ତ ସିଏ ରହିଲା ତା ଆଈ ପାଖେରେ। ଆଉ ୟାର ବଡ ଭୋଉଣୀ ଇମେ ନେ ମଝିଆଁ ଭୋଉଣୀ ବଡ ଭଉ ଉଁ-ଝି-ବଡଝିଅ ସେ ତା ଜେଜେମା ପାଖରେ ଅଛି ସେ ଦଶମ ପରୀକ୍ଷା ଦବ ତ ଦୁଇହଜାର ସତେଇଶିରେ। ତ ସିଏ ଆଉ ଯେ-ଯାଇପାଇଲାନି। ତ ଇଏ କହିଲା ମୁଁ ବ-ସାନ ମାଉସୀ ପାଖରେ ରହିବି। ନହେଲେ ମୁଁ ରହିବିନି କିନ୍ତୁ ତ ତା ମାଆ ପୁଣି ଏଠି ମୋ ପାଖରେ ଛାଡି ଦେଇକି କହିଲା ତୁ ଦଶ ପନ୍ଦର ଦିନି ରଖ ମୁଁ ଆସିଲେ ତାକୁ ନେଇଯିବି ଆଉ। ମୁଁ କହିଲି ହୋଉ ଆଉ ସେ ଅଛି ଆସିକି ମୋ ପାଖରେ ଆଉ। ତାର ମାଉସୀ ହେଲେ ତାର କେହି କିଛି ଦରକାର ନାହାନ୍ତି ନାରେ ମୋ ଝିଅକୁ ଖୁଆବାଠୁ ଆରମ୍ଭ ଦିନକୁ ଦି ଟାଇମ୍ ତ ଆଟଲିଷ୍ଟ୍ ଖୁଆଇ ଦୋଉଚି ମତେ ଟିକେ ହାଲକା ପଡିଯାଉଚି।
ହଁ ଝିଅ କେତେ ବର୍ଷର ହବ?
ଝିଅ ଏଇନାକେ ନର୍ସରୀ ପଢ଼ୁଚି ଏଇ ବର୍ଷ ତାର ଆଡ଼ମିସନ ହେଇଚି। ଛୁଆଟା ସିଏ।
ଅହ ହଁ ଭଲ ଆଉ ଯାହୋଉ ସେମାନ ସାହାଯ୍ୟ କରୁଚନ୍ତି ଯେହେତୁ ଓ ଝିଅ ନାଁ କଣ?
ଝିଅନା ପରି ଡ଼ାକ ନା ପରି।
ହୁଁ ଭଲ ନାଁ?
ଆରାଧ୍ୟ୍ୟା ଆରାଧ୍ୟ୍ୟା ପଣ୍ଡା।
ଅହଁ ଆଉ ସେଥିପାଇଁ ହ୍ଵାଟସପରେ ବି ସେମିତି ଆସୁଚି ତା ଆରାଧ୍ୟ୍ୟା ଆଉ ଗୋ
ଆୟୁଷ୍ମାନ ଆୟୁଷ୍ମାନ ଆରାଧ୍ୟା। ପୁଅ ନା ଆୟୁଷ୍ମାନ, ଝିଅ ନା ଆରାଧ୍ୟ୍ୟା।
ବଢିଆ ନାଁ।
ସେ ଦିଜଣ ଯାକ ତ ପୁରୀରେ ଜନ୍ମ ହେଇଥିଲେ ଜଣେ ଆୟୁଷ୍ମାନ ତା ବଡବାପା ଦେଇଥିଲା ପୁଅ ନା ଆୟୁଷ୍ମାନ ତ ପୁରୀ ମେଡ଼ିକାଲରେ ଗୋଟେ ଭୋଲା ବୋଲି ଗୋଟେ ପୁଅଟେ ରହୁଚି ସିଏ ସବୁ ସ୍ତ୍ରୀ ଲୋକମାନେ ମାନେ ଡେଲିଭରି ୱାର୍ଡ଼ରେ ହିଁ ରହୁଚି ସେଠି ସେମିତି ପାଣି ଗରମ କରିକି ଚାହା ଯୋଉ ରହୁଚନ୍ତି ଆଟେଣ୍ଡେଣ୍ଟମାନେ ସେମାନଙ୍କୁ ଚାହା ବାକି ସବୁ ହେଲପ୍ କରେ ସିଏ। ତ ସିଏ ଗୀତ ଭଏ-ଛୋଟ ଛୋଟ ଛୁଆଙ୍କୁ ଧରିକି ଗୀତ ଭଲ ଭଲ ପଢ଼େ। ତ ଗୋଟେ ଭଲଲାଗେ। ତ ସିଏ ଦେଇଥିଲା କହିଲା ଆଉ ଦିଦି ଆଉ ତମକୁ ମୁଁ ଭୋଉଣୀ କଲି ଆଉ ତମେ ମୋ ଭାଣୀଜୀର ନାଁ ଆରାଧ୍ୟା ଦବ। ମୁଁ କହିଲି ହୋଉ ତୁ ତ କହିଦେଲୁ ମାନେ ସେ ନାଁଟା ରହିଲା ମତେ ଆଉ ଯିଏ ଯାହା କହିଲେ ମୁଁ କହିଲି ନାଇଁ ସିଏ ଆରାଧ୍ୟା ହିଁ ରହିବ। ଏମିତିରେ ପୁଅର ତ ଆୟୁଷ୍ମାନ ଏ ରେ ରହିଯାଇଚି ଆଉ ୟା ଆରାଧ୍ୟା ରଖିଦବା ଆଉ ଇ ହିସାବରେ ରଖିଦେଲି ଆଉ। ଆଉ ସେ ଦିଟା ଯାକ ପିଲା ମୋର ଜନ୍ମ ହେଇଛନ୍ତି ପୁରୀରେ ଯେତେବେଳେ ଯୋଉ ଟାଇମରେ ବହୁତ ଗହଳ ମୁଁ ସେଇ ଟାଇମରେ ଯିବି ଡେଲିଭରି ହବାକୁ ମାନେ ମୋ ପୁଅ ଜନ୍ମ ହେଇଛି ଆଷାଢ଼ ମାସରେ। ହେଲା ପୂର୍ଣ୍ଣମୀ ଯିବା ସାତ ଦିନରେ ରଥଯାତ୍ରା ପୂର୍ଣ୍ଣମୀ ଦେବସ୍ନାନ ପୂର୍ଣ୍ଣମୀ ଯିବା ସାତ ଦିନ ଏଇନା ଚବିଶରେ ତାର ଗଲା ଡେଟ ପଲେଇଇଛି ବଟ ତାର ପୂର୍ଣ୍ଣମୀ ଯିବ ସପ୍ତମୀରେ। ଆଉ ଝିଅ ଜନ୍ମ ହେଇଛି କାର୍ତ୍ତିକ ମାସ ତ ଅମାବାସ୍ୟା ଯିବା ସାରିଲାଣି ଦୀପାବଳି ଅମାବାସ୍ୟା ଯିବା ସାତ ଦିନରେ ତ ଆମ ବୋଉ କହିବ ତୁ ତ ଏମିତି ଦିନ ଦେଖିକି ଆଉଛୁ ତ ପୁରୀ ପୁରା ଗହଳ ଥିବ। ଗହଳ ଯୋଗୁଁ ପିଲାମାନେ ଆସିବେ। ହ ଏମିତି ଆଉ। ପୁଅ ବେଳକୁ ପୁରା କଲବଲ ହେଇକି ଯାଇ ଡେଲିଭରି ଅପରେସନ୍ ଡାକ୍ତରକୁ କହିକି କରାଇଲୁ କାରଣ ଆଉ ଚାରି ପାଞ୍ଚ ଦିନ ଆଉ କିଛି ଦିନ ପରେ ଆଠ ଦିନ ପରେ ଥିଲେ ନା ମାନେ ରଥ ଟା ରଥ ତ ନନା କହିଲେ ଯଦି ହଠାତ୍ ପେନ୍ ଆସିବ ତତେ ଯିବାକୁ ଅସୁବିଧା ହେବ ତାପରେ ଆମ ଘରଟା ମନ୍ଦିର ପାଖରେ ତ ଡାକ୍ତରଖାନାକୁ ଯିବାକୁ ହେଲେ ମେଡ଼ିକାଲ ଛକତ ପୁରା ସିଂହଦୁଆର ରୋଡ ନା ତା ଯିବ କେମିତି ତ ସେଥିପାଇଁ ଡାକ୍ତର କୁ କହିକି ଆମେ ଡେଲିଭରି କରାଇଲୁ ତାର ଏତେ ହଇରାଣ।
ହଁ।
ଆଉ ଏବେ ଖାଇବା ପିଇବା କଣ ହେଇଛି?
ଖାଇବା ପିବା ହେଇନି ହଁ ହ ଏଇ ରୁଟି ବଉ କରୁଛନ୍ତି। ହ ତ ଦି ପରେ ଭଜା ହେଇଥିଲା ତ ଯଦି ଭଜା ଥିବ ତାପରେ ମିଠା ତ ବାପା ନେଇକି ଆସନ୍ତି। ଆଉ ତ ଆମେ ହଁ ଆଉ ଡେଲି ତ ଖାଇବା ବି ଲେଟ ହୁଏ ଦଶଟା ଏଗାରଟା ଏମିତି ହେଇଯାଏ ଆଉ ହଁ।
ଆମ ବାପଘରେ ତ ବାରଟା ଗୋଟେ ମାନେ ମୋ ପୁତୁରା ବଡ ଭଉଣୀର ପୁଅ ସେ ବଡ଼ ହେଲାଣି ଏବେ ଅଠର ଉଣେଇଶ ବର୍ଷ କି ହଁ ଉଣେଇଶ ବର୍ଷ ସବୁ ହେଲାଣି। ତ ସେ ପିଲା ବୁଲି ବୁଲିକି ଆସିବ କେତବେଳେ ବାରଟା କେତେବେଳେ ଏଗାରଟାରେ କେତେବେଳେ କେତେବେଳେ କେତେବେଳେ ବର ଟା କେତେବେଳେ ଗୋଟେ ଏମିତି ତା ମା ଅନେଇକି ବଇଥିବ ଆଉ ବାପା ଯଏ ସିଏ ବି ଟେମ୍ପଲ ଅଫିସ ରେ ଯାଉ କରୁଛନ୍ତି ସିଏ ଯ ସେ ଆସିବେ ରାତି ଏଗାରଟା ସାଢ଼େ ଏଗାରଟାକୁ ଆସିବେ ଏମିତି ଜଣେ ଜଣେ ଜଣେ ଜଣେ ଖାଇଲା ବେଳକୁ ରାତି ବାରଟା ଆମ ଏପଟେ ଟିକେ ଜଲ୍ଦି ମୁଁ ବି ଜଲଦି ଦେଇଦେଲେ ମୋତେ ଆ କ ଖାଇଦେଲେ କାମ ସରିଲେ କଣ ହେଲା କିଏ ବସିଥିବ କିସେଠି କେହି ମାନେ ଏଠି କଣ କହିଲେ ସେଠି ଆମର ଗହଳମାହଳ ମାନେ ରାସ୍ତା ସବୁ ଗହଳମାହଳ ଏଠି ଏଗାରଟା ବାଜିଲେ ଟିକେ ସୁନସାନ ଏରିଆ ମୁଁ କହିବା କଥା ବହୁ ତମେ ସବୁ ଖ ଖାଇଦିଅ ମୋର ଗୋଟେ କାମ ସରିଯିବ। ଆଉ ବସିକି କରିବା ପାଇଁ କଣ
ପୁରୀ ତ ଚବିଶ ଘଣ୍ଟା ଗହଳ ଆଉ ଆଗୁଆ ନା ରାତି ହେଲା
ରାତିରେ ଶୋଇ ବିି ହଉନି ମାନେ ଆମର ଯୋଉ ରୋଡ ସାଇଡ ଘର ଆମର ପୁରା କଣ କିଲେ ମାଟି ମଣ୍ଡ ସ ପୁରା ରୋଡ ସାଇଡ ଆମ ଗଳି ଭିତ ଭିତରକୁ ନୁହଁ ପୁରା ରୋଡ ସୁନୁଷଣି ଯଉ ସାଇଟଟ ପୁରା ଆସିବ ମହାପାତ୍ର ଗଳି ସାମ୍ନା ସରୁଗଳି ଟା ଆମ ସରୁଗଳିର ପ୍ରଥମ ଘର ଆମର ତ ରୋ ମାନେ ଆମର ସବୁ ଦୁଆର ଟା ରୋଡ ପଟକୁ ହିଁ ଅଛି। ତ ଝରକାଟା ବି ରୋଡ ପଟୁ ତ ରାତିରେ ଶୋଇଥିବୁ ପେଁ ପାଁ ଘେଁ ଘାଁ ଚାଲିହିଥିବ କଣ୍ଟିନିଓସଲି। ତେ ଏଥିରେ ଶୋଇ ବି ପାରିବନି।
ଏବେ ତ ଆହୁରି ଏବେ ତ ପୁରୀ ତ ହଁ ଯେତେବେଳେ ଯାଅ ତମେ ରାତି ତିନିଟା ଯାଅ ରାତି ଦିଟା ଯାଅ ଯାଅ ଯେତେବେଳେ ଯା ଲାଗିବ ଯେ ନାଇଁ ଏ ରାତି ନଅଟା କି ଦଶଟା ହେଇଛି। ଖାଲି ଗାଡି ମଟର ଟିକେ ଯାହା ଉ କମ ଯିବା ଆସିବା କରୁଥିବ ତୁ ଲୋକ ଅନବରତ ପୁରା ଚାଲୁଥିବେ ଆଉ ଏବେଠୁ ରଥଯାତ୍ରା ହେଲାଣି ହଁ ହଁ।
ରଥଯାତ୍ରାକୁ ଏଇ ଯୋଉ କାର୍ତ୍ତିକ ମାସରେତ ବୁଢୀ ମାନେ ଶୁଅନ୍ତିନି ରାତି ଯାକ ଯାକ ପାଣି ଢାଳୁଥିବେ ପାଣି ଆଣି ଯାଉଥିବେ ଗାଧଉଥିବେ
ହଁ ସେ ହୁଳ ହୂଳହୁଳି ଘଣ୍ଟି ବ ବେଳା ହୁଳହୁୁଳି ଶଙ୍ଖ ସେ
ତାପରେ ଆମର କଣ କହିଲ ସେଠି ସବୁ ଚୁନରା ଘରଟା ଆମ ଘର ପାଖରେ ରାବଣ ଦ ଆଣିଥିବ କି କଣ ତ ତାଙ୍କ ପୁ ତାଙ୍କ ଘରୁ ସବୁ ଆସିବେ ପୋଲିସ ମାନେ ଆ ଭାଇ ମାନେ ମୁତାପ ହେଇ ଆସ ଏ ଇଏ ଆସ ହେ ଚୁନରି ଖାଲି ହଲା ଛାଡ଼ୁଛି ଯେ ରାତିଯାକ ମୁ କହିଲି କଣ ଶୁଆଇ ବସେଇ ଦେବେନି ଏବେ।
ହୁଁ ହଁ।
ସେଥିପାଇଁ ପୁରୀ ଗଲେ ଟିକେ ଶୋଇବାକୁ ମୁଁ ଭାରି କଲବଲ ହୁଏ। ଆଉ ମୋ ବୋଉ ଗୋଟେ ଲୋକ ରାତି ଦି ତିନି ଚାରିଟାରୁ ଟିଭି ଲଗେଇଦବ ତା ଜୟ ଜଗନ୍ନାଥ ରାତି ଚାରିଟାରୁ ଅ ମିନିମମ୍ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଜୟ ଜଗନ୍ନାଥ
ହଁ ସେଇଟା କଥା ଆଉ ଗୋଟେ ହେଇଥାଏ କଣ କହିଲେ ମାଣବସା ଗୁରୁବାର ଦିନ ସକାଳୁ ସକାଳୁ ମାଣବସା ଗୀତ।
ସେ ତ ସେଇଟା ତ ଆଗେ ଏ ମାନେ ଜଗନ୍ନାଥ କଥା ବି କଥା କହୁଛି ଏ ଜଗ ଆଁ ଟିଭି ବାହାରିଲା ମୋ ମା ଗୋଟେ ଲୋକ ରୋଷେଇ ସା ଜାଣିବା ଦରକାର ମୋ ଝିଅଟା ଏତେ ଦିନରେ ଆଇଛି ଟିକେ ରେଷ୍ଟ ନବ କି କଣ ନା ସେ ସେ ରାତି ଚାରିଟାରୁ ସେ ରୁମ ରେ ଶୋଇଥିବ ସେ ରାତି ସେ ଚାରିଟା ଲଗେଇ ଦେଇଥିବ ଉଠିଯିବ ନା ଆରେ ଉଠିଯିବ। ଆମେ ତ ସେଠି ଉଠି ଉଠି କି ଆଇଲୁ ଏଠି ଶୋଇବାକୁ ହିଁ ଆଇଚୁ ତୁ ଯଦି ଏଠି ବି କହିବୁ ଉଠିଯା ତାହେଲେ କରିବୁ କଣ ଯିବୁ କୁଆଡେ? ଲାଭ କଣ ହେଲେ ତାକୁ କିଏ ବୁଝେଇବୁ ସିଏ ବୁଢି ହେଲାଣି ସେତେବେଳେ ଆମ ବାପା ଥିଲେ
ଝିଅ ମାନେ ଆସନ୍ତି ବା ବାପ ଘରକୁ ସେଇଥିପାଇଁ କାରଣ ଶାଶୁ ଘରେ କାମ ହେଇଥାଏ ହଁ ଶାଶୁ ସେ ଏଇଆ କାମ ଘରେ ଥାଏ ଇଏ ବୋଲିକା ଟିକେ ରେଷ୍ଟ ପାଇଁ ଆସନ୍ତି।
ଭଲ ଖାଇବା ପିଇବା କିଛି ଦରକାର ନାହିଁ ଖାଲି ଶୋଇବା ଦରକାର ସାନ୍ତ୍
ମୋ ଭଉଣୀ ସେମତି ଏବେ ତ ଦେଢ ମାସ ଦେଢ ବର୍ଷ ବାହା ହେଇଛି ସିଏ ବି ଆମ ଘରକୁ ଆସେ ସେ କିଛି ମାନେ କୁଟାକୁ ବି ଦିଖଣ୍ଡ କରେନି ସେଠି ହେଲେ ସକାଳୁ ନାଶୁର ର ନୟାଗଡା ଗାଁ ରେ ବାହାହେଇଚି ନୂଆ ଗାଁରେ ବାହାହେଇଛି। ତ ସିଏ ସକାଳ ପାଞ୍ଚଟାରୁ ଉଠିକି ମୁଁ ଯେତେବେଳେ ଯାଇଥିଲି ଫାଷ୍ଟ ଭାର ନେଇକି ଯାଇଥିଲି ସାବିତ୍ରୀ ଭାର ସିଏ କୋଉ ପି ସିଏ ଆମ ଘରେ ରହିଲା ଭଳିଆ ତମେବ ସାତଟା ଟା ନହେଲେ ସେ ଉଠିବନି। ସକାଳୁ କିନ୍ତୁ ସେ ସେଠି ପାଞ୍ଚଟାରୁୁ ଉଠି ଆମେ ଶୋଇଥିବୁ ଆମ ଖଟ ଓଳି ଏ ସବୁ ବୁ ଓଳା ଓଳି କରି ଅଗନା ରେ ଲିପି ଚୁଲି ଲିପି କେତେ କାମ କରିଦେଇଥିବ ମାନେ ଆଉ ଏଠ ଏଠି ଏଠି ଆସିଲା ଆପଣ ସିଏ ସେମିତି ଆଠଟା ଟା ହେଇଯିବ ନଅଟା ଦଶଟା ପର୍ଯ୍ୟନ୍ତ ଶୋଇବ ଯେତେ ଆମେ ତାକୁ ପାଟି କରିବୁ ର ମୁଁ ସିଆଡେ ମତେ କୋଉ ଏରିଆରେ ଗୋଟେ ପଠେଇଲ ଯେ ମୁଁ ସକାଳ ପାଞ୍ଚଟାରୁ ଉଠୁଛି ଏୟା କରୁଛି ସେଇଉ କରୁଛି ଦଶ ଶ ଟା ଭିତରେ ଆମର ଖିଆ ପିଆ ସରି ଯାଉଛି ତା ହଉଛି ଆଉ ରାତିରେ ସେମିତି ଗାଁ ଗହଳିରେ ସାତଟରେ ଆଠ ହେଲେ ଖାଇ ପିଇକି ଶୋଉଛନ୍ତି ଆଉ ମୁଁ ମତେ ଶୋଇବାକୁ ଦିଅ ଏମିତି ହେଇକି ସିଏ ଏଠି ଆସିବ ଖାଲି ଖାଇବ ପିଇବ ଶୋଇବ ଆଉ କାମ କିଛି କରିବନି ଏବେ ନୁଆ ନୁଆ ବାହା ହେଇଛି। ଆଉ ତାପରେ ଏ ଇତ ଆମେ ସବୁ କଣ କରୁ ଛୋଟ ଛୋଟ ପିଲା ବଆ ଦେଖିବାକୁ।
ହଉ ହଉ ଏବେ ଦଶ ମିନିଟ ହେଇଗଲାଣି ହେଲା ରଖିବା ହଁ ହଁ ହଁ ହଁ ହଁ।